ହଁ।
କଣ କରୁଛ ଏଇନା?
ଏମତି ଶୋଇଛି ଆଉ, ଆପଣ କଣ କରୁଛନ୍ତି?
ହୁଁ ବସିଛି, ତମର କିଛି ଟପିକ୍ ଥିଲା ସେ ଟପିକ୍ ଉପରେ କଥା ହେବା?
ହଁ ଚାଲନ୍ତୁ।
ଆଜି ଗୋଟେ ଟପିକ ହଉଛି ପରିବାର, ତ ଆପଣ ମତେ ପରିବାର ବିଷ ୟରେ କିଛି ଇନଫର୍ମେସନ ଦିଅନ୍ତୁ।
ଦେଖନ୍ତୁ ପ-ପରିବାର ହେଉଛି ଆମ ସମାଜର ମୂଳଦୁଆ, ଯେମିତି କିି ମଣିଷ ଜନ୍ମ ହେବା ପରେ ପ୍ରଥମେ ପରିବାରରେ ହିଁ ତାର ଆଖି ଖୋଲେ। ସେ ପରିବାର ଯୋଉ ଭଲ ପାଇବା ସ୍ନେହ ଆଦର ଶୃଙ୍ଖଳା ନୈତିକ ଆୟଭବ ଜୀବନର ମୂଲ୍ୟବୋଧ ଶିଖେ। ଏକ ସୁନ୍ଦର ପରିବାର ମଣିଷର ଜୀବନକୁ ସୁଖମୟ ଏବଂ ଶୁ ସଫଳ କରିଥାଏ। ଯେମିତି କିି ପରିବାର ହେଉଛି ଏପରି ଏକ ସାମାଜିକ ଅନୁଶ୍ ଷ୍ଠାନ ଯେଉଁଠାରେ ବାପା ମା, ଭାଇ, ଭଉଣୀ, ଜେଜେବାପା, ଜେଜେମା। ଓ ଅନ୍ୟ ସଦସ୍ୟ ମାନେ ଏକାଠି ରହି ପରସ୍ପରକୁ ସାହାଯ୍ୟ ଓ ସ୍ନେହ ପ୍ରଦାନ କରନ୍ତି। ଯେମିତି କିି ପରିବାରର ମଣିଷ ପ୍ରଥମେ ମାନେ ସରି ପରିବାର ମଣିଷର ପ୍ରଥମ ବିଦ୍ୟାଳୟ ଅଟେ, ଯେମିତି କିି ସେ ତାର ପ୍ରଥମ ପାଠ ଆଉ ପ୍ରଥମ ଶିକ୍ଷା ସେ ତା ଘରୁ ହିଁ ଶିଖିଥାଏ। ତ ଆମର ପରିବାର ହଉଛି ଦିଇ ପ୍ରକାରର। ଗୋଟେ କ୍ଷୁଦ୍ର ପରିବାର ଯୋଉଟାକୁ ଏକକ ପରିବାର କୁହାଯାଏ। ଆଉ ଗୋଟେ ହେଉଛି ଯୌଥ ପରିବାର। ଯୋଉଟାରେ ମାନେ ସମସ୍ତେ ଥାଆନ୍ତି, କ୍ଷୁଦ୍ର ପରିବାର କଣ ଯୋଉଥୀରେ ବାପା ମା ଆଉ ତାଙ୍କର ସ ନ୍ତାନ ଯେମିତି କିି ବାପା, ମା, ଭାଇ, ଭଉଣୀ। ଆଉ ଯଉ ଥ ପରିବାର ହଉଛି ଯୋଉଥିରେ ଜେଜେବାପା, ଜେଜେମା, ବାପା, ମା, କ କା, ପିଉସୀ, ଭାଇ, ଭଉଣୀ, ବଡ଼ ବାପା, ବଡ଼ ମା ଆଉ ସେମାନଙ୍କର ପିଲାମାନେ ଆହୁରି ବହୁତ ଜଣ ସଦସ୍ୟ ରୁହନ୍ତି, ତାକୁ କୁହାଯାଏ ଯୌଥ ପରିବାର। ତ ଆପଣଙ୍କୁ କୋଉ ପରିବାର ପସନ୍ଦ?
ଯୌଥ ପରିବାର ସବୁଠୁ ଭଲ ଲାଗେ।
ଆଚ୍ଛା।
କିନ୍ତୁ ଆମର ଏବେ ଏକକ ପରିବାର ଅଛି।
ଆଚ୍ଛା।
କାହିଁକି ନା ସେଠି ସମସ୍ତେ ମିଳିମିଶି ରୁହନ୍ତି। ଆଉ ବଡ ମାନଙ୍କର ଆଦର୍ଶ ଆଉ ବଡ ମାନଙ୍କର କଥାବାର୍ତ୍ତା। ଶୁଣିବାକୁ ମିଳେ।ସେମାନେ ଯୋଉ ଅନୁଭବ କର। ତାଙ୍କ ଜୀବନ ଭିତରେ ସେ ସବୁ କଥାବାର୍ତ୍ତା ବି ଶିଖିବାକୁ ମିଳେ।
ଆଚ୍ଛା ତ ଆପଣ କେବେ ଯୌଥ ପରିବାରରେ ରହିଛନ୍ତି?
ହୁଁ ଯାଇଥିଲି ଆମର ଜଣେ ମାମୁଙ୍କ ଘର ତାଙ୍କର ଯୌଥ ପରିବାର।
ନାଇଁ ଆପଣ କେବେ ଯୌଥ ପରିବାରରେ ରହିଛନ୍ତି? ମାନେ ନିଜ ଫେମିଲିରେ?
ହଁ ଆଗେ ଥିଲା ବଟ୍ ଏବେ ଭାଙ୍ଗି ଯାଇଛି। ଏବେ ଏକକ ପରିବାର ହେଇଯାଇଛି।
ଆଚ୍ଛା। ତ ପରିବାର ଆମକୁ ସୁରକ୍ଷା ଦିଏ ମଧ୍ୟ।
ହୁଁ।
ତାପରେ ଦୁଃଖ ସୁଖର ସାଥି ହୋଇ ରହେ ପରିବାର ଯେମିତିକି ପରିବାରରୁ ଆମେ ଶିକ୍ଷା, ସଂସ୍କାର, ଭଦ୍ରତା ଓ ଦାୟିତ୍ଵ ବୋଧ ଶିଖିଥାଉ ଏକ ସୁସ୍ଥ ପରିବାର ସୁସ୍ଥ ସକ୍ଷମ କରେ। କାରଣ ପରିବାରର ଯଦି ମୂଳ ଦୁଆ ଠିକ ଅଛି ତାହେଲେ ପରିବାର ଟା ଠିକ ଚାଲିବ ଯଦି ପରିବାରର ମୂଳ ଦୁଆ ଭୁଲ ଥାଏ। ତ ପରିବାର ମଧ୍ୟ ସେଇଭଳି ଭାବରେ ଚାଲିବ।
ନିଶ୍ଚୟ।
ତ ବାପା ପରିବାରର ମୁଖ୍ୟ ହୋଇଥାନ୍ତି। ଯେମିତି କିି ବାପାଙ୍କ କଥାକୁ ସମସ୍ତେ ପାଳନ କରନ୍ତି। ସେ ପରିଶ୍ରମ କରି ପରିବାରର ସମସ୍ତଙ୍କର ଆବଶ୍ୟକ। ସେ କଥା ପୂରଣ କରନ୍ତି ସନ୍ତାନ ମାନଙ୍କ ଶୃଙ୍ଖଳା ଆଉ ସତ୍ୟ ନିଷ୍ଠାର ଶିକ୍ଷା। ଶିକ୍ଷା ଦିଅନ୍ତି। କୌଣସି ବାପା ଚାହିଁବେନି ଯେ ମୋ ପିଲାଟା ଖରାପ ବାଟକୁ ଯାଆନ୍ତୁ। ବୋଲି ତ ତାଙ୍କେ ଫାଷ୍ଟ ମାନେ ପରିବାର ସମସ୍ତଙ୍କୁ ଦେଖିବେ। ସେପରି ମା ହଉଚନ୍ତି ପରିବାରର ହୃଦୟା କାହିଁକି କହିଲେ ମା। ମାନେ ସମସ୍ତଙ୍କର ଯତ୍ନ ନିଏ ପରିବାର ଯେତିକି ସ ସଦସ୍ୟ ଥାନ୍ତି ସମସ୍ତଙ୍କର ଯତ୍ନ ନିଅନ୍ତି ଯେମିତି କିି ସ୍ନେହ କରିବା ଭଲ ପାଇବା ସମସ୍ତଙ୍କୁ ସମାନ ଭାବରେ ସମାନ ଅଧିକାର ଦବା। ତ ମାଆଙ୍କ ପାଖରେ ଏସବୁ ଥାଏ। ସନ୍ତାନ ମାନଙ୍କୁ ମଧ୍ୟ ଭଲ ସଂସ୍କାର ଦିଅନ୍ତି ତ ଦେଖନ୍ତୁ ଅ କୌଣସି ଯଦି କାମ ଯଦି ବାହାରେ ହଉଥିବ ଯଦି ପିଲା ଟା ଭୁଲ କରିୁଥିବ ବାପା, ମା ମା ଆଡକୁ ଆଙ୍ଗୁଳି ଉଠିଥାଏ।
ନିଶ୍ଚୟ।
ଅ ସେପରି ଜେଜେବାପା ଆଉ ଜେଜେମା ମଧ୍ୟ ଆମକୁ ଜୀବନର ଅନୁଭବ ଯେମିତି କିି ନୀତି କଥା ସଂସ୍କୃତି ବିଷୟରେ ମଧ୍ୟ ଶିକ୍ଷା ଦିଅନ୍ତି। ଆମେ ଏଭଳି କରି ଥିଲୁ ଏମିତି ଥିଲୁ ସେମିତି କରିଥିଲୁ ଆ ଆମେ ଏମିତି। କଷ୍ଟ କରୁଥିଲୁ ସବୁ କୁହନ୍ତି।
ନିଶ୍ଚୟ।
ଆଉ ସେମାନଙ୍କର ଆଶୀର୍ବାଦ ପରିବାର ପାଇଁ ଅମୂଲ୍ୟ। ଦେଖିବେ ମାନେ ବଡ ମାନେ ଯଦି ଆମକୁ ଆସି ବାଦ ଦେବେ ତାହେଲେ ତ ଅ ମାନେ ପରିବାର ଟା ଭଲ ଚାଲିବ। ତ ଭାଇ ଭଉଣୀ ପରସ୍ପର ସୁଖ ଦୁଃଖର ସାଥି ଦେଖନ୍ତୁ କୌଣସି ଯଦି କାମ। ଥିବ ସେତେବେଳେ ଭାଇ ଭଉଣୀ ସମସ୍ତେ ଯଦି ଗୋଟେ ଜାଗାରେ ଏକଜୁଟ ହେଇ। ସେଇ ମାହୋଲ ଟା କେତେ ଭଲ ଲାଗିଥିବ। ତ ସେମାନେ ଭଲ ପାଇବା ସହଯୋଗ କରିବା ସମ୍ମାନ ଭାବନା ବଢାନ୍ତି। ଆଉ ରହିଲା ପରିବାର ଆମକୁ ସତ୍ୟବାଦିତା, ସଚେ ସଚ୍ଚୋଟ ପରିଶ୍ରମ ଶୃଙ୍ଖଳା ବୟସ୍କକୁ ସମ୍ମାନ। ଓ ଛୋଟ ମାନଙ୍କ ସ୍ନେହ। ଗୁରୁଜନ ମାନଙ୍କୁ ପ୍ରଣାମ ସବୁ ଶିଖେଇଥାଏ। ଯେମିତି କିି ଏବେକା ଆଜିକାଲି ଯୋଉ ଅ, ପରିବାର ଅଛି। ଦେଖନ୍ତୁ ଆଜିିକାଲି ଅନେକ ସ୍ଥାନରେ କ୍ଷୁଦ୍ର ପରିବାର ଅଛି। କାହିଁକି ନା ସେଇଟା ଦିନକୁ ଦିନ ବଢିବାରେ ବି ଲାଗିଛି। ସମସ୍ତଙ୍କୁ ଯୋଉମାନେ ମାନେ ଯୌଥ ପରିବାରରେ ଥିବେ। ସେମାନଙ୍କୁ ଯଦି ଆମେ କୋଶ୍ଚନ କରିବା ଆପଣଙ୍କୁ କୋଉ ପରିବାର ପସନ୍ଦ? ତ ସେମାନେ କହିବେ ଆମକୁ ଯୌ ଥ ପରିବାର।
ହୁଁ, ହୁଁ।
ଆଉ ଯୋଉମାନେ ଏକକ ପରିବାରରେ ଥିବେ ସେମାନଙ୍କୁ ଯଦି ଆମେ ପଚାରିବା। ତୋମକୁ କୋଉ ପରିବାର ପସନ୍ଦ? ନା ସେମାନେ କହିବେ କି ଆମକୁ ଯୌଥ ପରିବାର ପସନ୍ଦ। କାହିଁକି ଏମିତି ହଉଛି କାରଣ ଯୋଉମାନେ ଏକକ ପରିବାରରେ ରୁହନ୍ତି ସେମାନଙ୍କୁ ବଡ ଫେମିଲି ଦରକାର। ଅ, ସମସ୍ତ ମାନେ ସେମାନେ ଅନୁଭୂତି କରିକିରି ଜାଣିଚନ୍ତି ଯେ ଏକୁଟିଆ ରହିଲେ କେମିତି ଲାଗେ। ତ ଯୌଥ ପରିବାରରେ ମଧ୍ୟ ସେମାନେ ବି ଅନୁଭୂତି କରିକି ମାନେ ଜାଣିଚନ୍ତି ଯେ ଏଇଠି ଡେଲି ଝଗଡା ହଉଛି। ଯେ ଏଇଠି ଡେଲି ଏମ ତି ହଉଚି। ସେମତି ହଉଛି ଏଠି ଖାଇବା ଏମତି ହଉଛି। ତ ତାଙ୍କୁ ବି ଦରକାର ମୋତେ ଗୋଟେ ମାନେ ଫେ ମିଲି ତ ସେଥିପାଇଁ ହଁ ଏକକ ପରିବାର। ତାଙ୍କୁ ଏକକ ପରିବା ଦରକାର। ସେଥିପାଇଁ ପରିବାରରେ ଏଇ ସବୁ ସମସ୍ୟା ଦେଖାାଯାଉଛି। କି ଯେମିତି କି କାର୍ଯ୍ୟ ବ୍ୟସ୍ତ ଜୀବନ ଯୋଗୁ ସମସ୍ତେ ଏକାଠି ସମୟ ବିତେଇ ପାରୁନାହାନ୍ତି। ତଥାପି ପରିବାରର ଗୁରୁତ୍ଵ କେବେ କମି ନାହିଁ। ଏ ଏକ କ ପରିବାରରେ ଯଦି ବାପା, ମା, ଭାଇ, ଭଉଣୀ ଥିବେ ତ ଯିଏ ଯାହା କାମରେ ପଳଉଚନ୍ତି। ଯୌଥ ପରିବାରରେ କଣ ଯେ ଯଦି କେହି ଯାଆନ୍ତି ତ କେହି ନା କେହି ମୁରବି ଥାଆନ୍ତି। ପିଲାମାନଙ୍କ ପାଖରେ।
ସେଇଟା ବି ଭଲ ତାଙ୍କର ଉଜ୍ଜ୍ବଳ ଭବିଷ୍ୟ ପାଇଁ।
ହଁ। ଦେଖନ୍ତୁ ସୁଖୀ ପରିବାର ଅ, ଆମେ କାହାକୁ କହିବା ଯେ? ମାନେ ପରସ୍ପର ପ୍ରତି ପ୍ରେମ ଓ ସମ୍ମାନ, ବିଶ୍ୱାସ, ସହଯୋଗ ତ୍ୟାଗ ଥିବ, କ୍ଷମା, ଏକତା ଶୃଙ୍ଖଳା। ତ ୟାକୁ ଆମେ ଶୁଖି ପରିବାର। କୌଣସି ଯଦି ଝଗଡା ଥିବ ଦି ଜଣ ଯାକ ମାନେ ସେଇଟାକୁ ସମାଧାନ କରିପାରୁଥିବେ।
ନା, ନା।
ଫେମ ମାନେ ଗୋଟେ ପରିବାର ମିଶିକିରି ସେଇଟାକୁ ସମାଧାନ କରିପାରୁଥିବେ।
ନିଶ୍ଚିତ ନିଶ୍ଚୟ ଗୋଟେ ପ୍ରଭାବ ନା ଗୋଟେ ଅସୁବିଧାକୁ ସମ୍ମୁଖୀନ ଏମିତି ହଉଛନ୍ତି ପରିବାର। ସମସ୍ତେ ମିଶି ସମାଧାନ କରିବା ଏସବୁ ପରିବାର।
ହୁଁ।
ଆପଣ ଏତେ ସବୁସ। ଆପଣ ଏତେ ସବୁ ବିଷୟ ଜାଣିଚ ଚନ୍ତି ସେ ପରିବାର ବିଷୟରେ ଆପଣ ଯୌଥ ପରିବାର?
ଏକକ।
ଆଚ୍ଛା ଏତେ କେମିତି? ଏକ୍ସପିରେନ୍ସ କରିଛନ୍ତି? କେବେ ଅନୁଭବ କରିଛନ୍ତି ଯୌଥ ପରିବାର?
ହଁ ମୁଁ ରହୁଥିଲି। ଯେତେବେଳେ ମୁଁ ଅ ଦଶମ ଦଶମ ପଢ଼ୁଥିଲି।
ହୁଁ ହୁଁ।
ଦେ ଆମେ ଯୌଥ ପରିବାରରେ ଥିଲୁ। ଜେଜେବା ଆ ତ ମୋର ଯିଏ ଜେଜେମା ଥିଲେ ମାନେ ତାଙ୍କେ ଚାଲ୍ ଉଁ ଗଲା ପରେ ମାନେ ଆସ୍ତେ ଆସ୍ ତେ ଆସ୍ତେ ଆସ୍ତେ ଆମ ଫ୍ୟାମିଲିଟା ମାନେ ଟିକେ କଳହ ଦେଖାଗଲା। ସେ ଯୋଉ କହୁଚନ୍ତି ମୂଳଦୁଆ ଚାଲିଗଲେ ଫ୍ୟାମିଲି ଭାଙ୍ଗିଯାଏ। ଠିକ୍ ସେହିପରି। ଏ ତ ଯେତୋବେଳେ ମୁଁ ପଢୁଥିଲିଁ ଟେନ୍ଥ୍ ନାଇଁ ଏଇଟ୍ଥ୍ ଯେତୋବେଳେ ମୁଁ ପଢ଼ୁଥିଲି ସେତୋବେଳେ ମୋ ଜେଜେମା ଚାଲିଗଲେ ଯେତୋବେଳେ ମୁଁ ପ୍ଲସ୍ ଟୁ ସେକେଣ୍ଡ୍ ଇୟର୍ ପଢ଼ୁଥିଲି ସେତୋବେଳେ ମୋ ଜେଜେବାବା ପଳେଇଲେ। ତାପରେ ଆମେ ଏକକ ପରିବାର।
ହଁ ଏବେ ଆପଣଙ୍କ ପରିବାର କିଏ କିଏ ଅଛନ୍ତି?
ଏବେ ମୋ ପାଖରେ ବାବା, ମାମା ଆଉ ମୋର ସାନ ଭାଇ ମୁଁ। ବଡ଼ ଦିଦି ଅଛି କିନ୍ତୁ ସେ ବାହା ହେଇ ଯାଇଚନ୍ତି। ତ ଆପଣଙ୍କ ପରିବାରରେ କିଏ ସବୁ ଅଛନ୍ତି?
ଆମ ପରିବାରରେ ଭାଇ ଅଛି, ଭାଇ, ବାବା ଆଉ ଜଣେ ବଡ଼ ଭାଇ। ଆ ମାମା ଏମତି କରିକିି ପାଁ ଛଅ ଜଣ ଅଛୁ।
ଛଅ ଜଣ?
ହୁଁ।
ଚ୍ଛା।
ଯୋଉଥିରେ କି ବଡ଼ ମୁରବି ହେଲା ମୋ ବାପା।
କଁ କହିଲେ?
ଯୋଉଥିରେ କି ମୁରବି ଅଛନ୍ତି ମୋ ବାପା। ଏ ଯୋଉ ଯାହାକି ସମସ୍ତଙ୍କ ପରିବାରରେ ଥାଏ ବୋଧେ।
ତ ଆପଣଙ୍କ ଯୌଥ ପରିବାର ଥିଲା?
ଥିଲା ବଟ୍ ଏବେ ନାଇଁ ଏବେ ଏକକ ପରିବାର।
କାହିଁକି?
ସେତେବେଳେ କାହିଁକି ନାଁ ଆମ ଭାଇଙ୍କ ଆମ ବାବାଙ୍କର ପାଞ୍ଚ ଭାଇ। ତ ସେମାନେ ଯେହେତୁ ଆଗେ ରହୁଥୁଲେ ତ ଆମେ ତାକୁ ଯୌଥ ପରିବାର କୋହୁଥୁଲେ। ଏବେ ବର୍ତ୍ତମାନ ଆଉ ଭିନ୍ନ ହୋଇଯାଇଚନ୍ତି ସମସ୍ତେ ଏକକ ପରିବାର। ହଁ, ଏକକ ପରିବାର ବି ଯେହେତୁ ଖରାପ ନୁହଁ ଯୌଥ ତେରୁ ଖରାପ୍ ଦୁଇଟା ଯାକ ଦୁଇଟା ଖନ
ଆପଣଙ୍କ ଜେଜେବାପା, ଜେଜେମା ଅଛନ୍ତି?
ଜେଜେ ତାଙ୍କ ସମୟ ସପ୍ତ ହେଇଯାଇଚି ଆଉ କିଛି ତଥ୍ୟ ଦେଇଥିବାରୁ ଧନ୍ୟବାଦ୍।
ହଁ।